ହାଲୋ।
ଆ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ଆପଣଙ୍କୁ ମୋର ଶବ୍ଦ ଶୁଣ ଯାଉଚି?
ଆଜ୍ଞା ଆଜ୍ଞା ଆଉ ମୋର?
ଆଜ୍ଞା ଆଜ୍ଞା ଶୁଣା ଯାଉଚି। କଣ ଖାଇଥିଲେ ଆପଣ?
ହଁ ଏବେ ଭୋଜନ କରିବି। ଆପଣ?
ଆଜ୍ଞା ଆଜ୍ଞା ମୁଁ କେବଳ ଛତୁଆ ଖାଇକି ବସିଅଛି। ଆପଣ କଣ ମହାବିଦ୍ୟାଳୟ ଯାଇନାହାନ୍ତି?
ମହାବିଦ୍ୟାଳୟ ଏଯାଏଁ ତ ଖୋଲି ହିଁ ନାହିଁ।
ଆପଣ ଏମିତି ଅ କୋଉ ମହାବିଦ୍ୟାଳୟରେ ପଢୁଚନ୍ତି କି ଆପଣଙ୍କର ମହାବିଦ୍ୟାଳୟ ଖୋଲି ନାହିଁ?
ମହାବିଦ୍ୟାଳୟ କହିବାକୁ ଗଲେ ତ ମୋର ଦ୍ୱାଦଶ ଶ୍ରେଣୀ ସମାପ୍ତ ହୋଇଗଲାଣି।
ଆଜ୍ଞା ଆଜ୍ଞା ଓ ଆପଣ ଦ୍ଵାଦଶ ଶ୍ରେଣୀରେ ଏବେ ପଢୁଚନ୍ତି? ପଢୁଥିଲେ ସରିଗଲା। ଆଜ୍ଞା ଆଜ୍ଞା ତା ଆଜ୍ଞା ଆଞା ମୋର ହଉଚି ବି ଏସ୍ ସି ଫାଷ୍ଟ ଇୟର ସରିଗଲାଣି ଏବେ ସେକଣ୍ଡ ଇୟର।
ଆଚ୍ଛା ଆଚ୍ଛା।
ଆଜ୍ଞା। ତ ଆପଣ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ହଁ କହିବାକୁ ଗଲେ ଆମର ଛୋଟ ପରିବାରଟି ତ ବାପା ମା ମୁଁ ଭାଇ ଆଉ ଜେଜେ।
ଆଜ୍ଞା ଆଜ୍ଞା ଆପଣଙ୍କ ଜେଜେମା?
ଜେଜେମା ନାହାନ୍ତି।
ଆଜ୍ଞା। ତ ତାହେଲେ ଆପଣ ଭଲ ଆପଣଙ୍କ ଜେଜେବାପାଙ୍କ ପାଖରେ ରହୁଚନ୍ତି ତ ଗେଲ୍ହା ଥା ହଉଥିବେ?
ସେମିତି କିଛି ନାହିଁ ବୁଝିଲ। ଲୋକ କହିବାକୁ ଗଲେ ସେମିତି ସେତ କହିବାକୁ ଗଲେ ସତ୍ୟତାରେ ସେମିତି କିଛି ନାହିଁ।
ଆଜ୍ଞା ତ ତାହେଲେ ଆପଣଙ୍କର ଭଲ ବଣ୍ଡ ନାହିଁ କି ଆପଣଙ୍କ ଜେଜେବାପାଙ୍କ ସହିତ?
ଵିଲକୁଲ ନାହିଁ।
ଆପଣ ଆମଳଙ୍କଡ ଆପଣଙ୍କ ଜେଜେମା ଉପରେ ଚିଡନ୍ତି କି?
ନାଇଁ ମୁଁ ଜେଜେମା ଉପରେ ଚିଡ଼େ ନିଁ ବାକି ଆଙ୍କ ଉପରେ ବହୁତ ଚିଡ଼େ।
କାହା ଉପରେ?
ଜେଜେଙ୍କ ଉପରେ।
ଆ ସେଇ ଜେଜେଙ୍କ ଉପରେ କାହିଁକି ଚିଡନ୍ତି?
ଖରାପ ଲୋକ ଆଗରେ ଚିଡିବାଟା କିଛି ଭଲ।
ଆପଣ ଏମିତି କେମିତି ଆପଣଙ୍କ ଘର ମଣିଷଙ୍କୁ ଖରାପ କହିଦଉଚନ୍ତି?
ଖରାପ କହିବା ମଣିଷକୁ ଖରାପ କହିଲେ କିଛି ଖରାପ ନାହିଁ।
ଆଜ୍ଞା ଆଜ୍ଞା କିନ୍ତୁ ଯେହେତୁ ସେ ଟିକେ ଘର ମଣିଷ ଯାହାବି ହେଲେ ଆପଣଙ୍କ ସହିତ ସିଏ ଜଡିତ ତେଣୁ। ଆପଣ ତାଙ୍କୁ ଏମିତି ଖରାପ କହିବା ଟା ଠିକ ନୁହେଁ ଉଚିତ ମନେ ନୁହେଁ ମନେ କରୁନି।
ହଁ ମଣିଷର ଗୁଣଯୋଗୁଁ ତାକୁ ଚିନ୍ହା ଯିବ ମୁଁ ବି ତାଙ୍କୁ ସେମିତି ଚିଂନହୁଚି।
ଆଜ୍ଞା ଯାହା ହେଲେ ବି ସିଏ ଆପଣଙ୍କର ଜେଜେ ଆପଣଙ୍କ ଭଲ ପାଇଁ ହିଁ ଚାହୁଁଥିବେ।
ରା ବିଲକୁଲ ନାହିଁ, ହଉ ଛାଡ଼ନ୍ତୁ ଆଉ କଣ ଆପଣଙ୍କ ବିଷୟରେ କୁହନ୍ତୁ।
ଆଜ୍ଞା ଆଜ୍ଞା ଆପଣ ମତେ କଣ ପଚାରିବେ ପଚାରୁନାହାନ୍ତି?
ମୁଁ ସେଇ ସେଇ ସେମ୍ ପ୍ରଶ୍ନକୁ ପଚାରିବି ଆପଣଙ୍କ ଘରେ କେମିତି କଣ?
ଆଜ୍ଞା ମୋ ଘରେ ମୋର ଦୁଇଟି ଭାଇ ଅଛନ୍ତି ଗୋଟେ ହଉଛନ୍ତି ମୋ ନିଜ ଭାଇ ଆଉ ଗୋଟେ ହଉଛନ୍ତି ମୋ ବଡ ବାପାଙ୍କ ପୁଅ ହ ସିଏ ବି ଆମ ସହିତ ଛୋଟ ବେଳୁ ରହୁଚନ୍ତି। ଆଉ ମୋର ମାତାଶ୍ରୀ ଅଛନ୍ତି ଆଉ ପିତାଶ୍ରୀ ଅଛନ୍ତି ଏବଂ ମୁଁ ଆଉ। ଆଞା। ତ ଆପଣ ତାହେଲେ କୁଆଡେ ବୁଲିବାକୁ ଯାଇନାହାନ୍ତି? ଆପଣଙ୍କର ଦ୍ଵାଦଶ ଯେହେତୁ ସରିଯାଇଛି। ଆପଣ ତ ସାଙ୍ଗ ମାନଙ୍କ ସହିତ ବୁଲୁଥିବେ?
ନାଇ ଏତେ ବି ନାହିଁ। ଆପଣ?
ଆଜ୍ଞା ଆଜ୍ଞା ମୋର ଯେତେବେଳେ ଦ୍ୱାଦଶ ଶ୍ରେଣୀ ସରିଥିଲା। ତ ସେତେବେଳେ ବୁଲଥିଲି।
ଆଜ୍ଞା।
ଯେମିତିକି ମୁଁ ଯାଇଥିଲି ବୁଲିବାକୁ, ଶିରିଡି ଯାଇଥିଲି ବୁଲିବାକୁ। ଆଉ ସବୁ ବର୍ଷ ତ ମୁଁ ବୁଲିବାକୁ ଯାଏ।
ଆଜ୍ଞା ଆଜ୍ଞା ଆପଣ କୁଆଡେ ଯାଆନ୍ତିନି?
ତ କହିବାକୁ ଗଲେ ଓଡ଼ିଶା ବାହାରୁ କେବେ ଯାଇନି, ଭୁବନେଶ୍ଵର ବାହାରକୁ କେବେ ଯାଇନି?
ନିଶ୍ଚିନ୍ତ ଭାବରେ ଆପଣ ଆଗକୁ ଯିବେ ଆଉ।
ହଁ ଇଚ୍ଛା ତ ଅଛି।
ଆଜ୍ଞା ଆଜ୍ଞା ତାହେଲେ ଆପଣଙ୍କୁ କୋଉ ଜାଗା, ସବୁଠାରୁ ଭଲ ଲାଗେ ଓଡିଶା ବାହାରେ?
ଓଡ଼ିଶା ବାହାରେ
ବୃନ୍ଦାବନ।
ଆଜ୍ଞା ଆଜ୍ଞା ଆପଣଙ୍କର ଭଏସ ଟିକେ ବହୁତ ସ୍ଲୋ ଶୁଭା ହଉଛି, ସେଥିପାଇଁ ମୁଁ କିଛି କହିପାରୁନି ଆପଣଙ୍କୁ।
ଆଛ ଯେହେତୁ ବର୍ଷା ହେଉଥିବ ନେଟୱାର୍କ ବେଶି ରହୁଥିବ।
ଆଜ୍ଞା ଆଜ୍ଞା ଆପଣ ଭଏ ଭଏସ ବହୁତ ହି ସ୍ଲୋ ଶୁଭାହଉଛି।
ଆଛା।
ତମ
ଆଉ ଏତେ ଡେରି ହେଲାଣି ଆପଣ କେମିତି ଭୋଜନ କରିନାହାନ୍ତି?
ଭଲ ଲାଗେ ମୁଁ କହୁଛି ଆଜ୍ଞା।
ଆପଣଙ୍କ କଥା କଟୁଚି, ନେଟୱାର୍କ ଇସୁ ହଉଚି।
ଆଜ୍ଞା ଆଜ୍ଞା ଏବେ ଶୁଭିଲା?
ଆଜ୍ଞା।
ମୁଁ। ମୁଁ ଏହା କହୁଥିଲି କି ଆପଣ ମାନେ ମୁଁ ଯାଇଥିଲି, ଓଡିଶା ବାହାରେ ଗୋଟେ ଭଲ ଭଲ ଜାଗାଟେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି? ତାହେଲେ ମୁଁ କହିବି।
ଆଜ୍ଞା ନିଶ୍ଚୟ।
ତ ମତେ ସବୁଠାରୁ ଓଡିଶା ବାହାରେ ଭଲ ରାମେସ୍ଵରମ୍।
ଆଚ୍ଛା ଆଚ୍ଛା। ସେଇଟା କେଉଁଠି କହିଲେ?
ମଝିରେ ସମୁଦ୍ର ମଝିରେ ଗୋ ଗୋଟେ ବିବେକାନନ୍ଦ ପଏଣ୍ଟ ବୋଲି ଗୋଟେ ଜାଗାଟା ଅଛି, ସେଇଟା ବି ଆପଣ ଜାଣିଥିବେ। ଆଜ୍ଞା।
କୁହନ୍ତୁ କୁହନ୍ତୁ? ହ୍ୟାଲୋ।
ଏଇ ଜାଗାଟେ ଅଛି, ହ୍ୟାଲୋ।
ହଁ ଶୁଭୁଛିି, ନେଟୱାର୍କ ଆପଣଙ୍କର।
ଆଜ୍ଞା ଆଜ୍ଞା। ଏବେ ଶୁଭିଲା?
ଆଜ୍ଞା।
ଆଜ୍ଞା ତ ଆପଣ କଣ କୁହନ୍ତୁ, ଆପଣ କୁଆଡେ ଯାଇଛନ୍ତି? ସେଇ ।
ଯେମିତି ଭୁବନେଶ୍ୱର ଗାଁ ରେ ଏତେ ଏବେ ଯାଇଥିଲି ଆନନ୍ଦବନ ଏଠି ଯ ଜାଣିଥିଲେ କଳିଙ୍ଗ ବିହାରରେ
ଆଜ୍ଞା ଆଜ୍ଞା।
ସେଇଠି ବି ଯାହା ଯାଇଥିଲି ଆଉ କିଛି ବେଶୀ ଖାସ୍ ଜାଗାକୁ ଯାଇନି ଆମର ମନ ପଡ଼ିବନି।
ତ ଆଉ କୁଆଡେ ଯାଇନାହାନ୍ତି ଆପଣ?
ନା ଏବେ ଯା ଯିବି ପୁରୀ ରଥଯାତ୍ରାରେ।
ହଉ ଯିବେ ଆପଣ ରଥଯାତ୍ରା ଦିନ ପୁରୀ।
ଆଚ୍ଛା।
ଆଜ୍ଞା ଆଜ୍ଞା ମୋର ବି ମାତାଶ୍ରୀ। ଘରେ ନାହାନ୍ତି। ତେଣୁ ସେ ଆସିଲା ପରେ ମୁଁ ଯିବାର ପ୍ଲାନ୍ ବନେଇବି ଆଉ।
ନଲେଜ୍ ବଢ଼ିବା କଥା ।
କାରଣ ମୁଁ ଏଇଥି ପରଦିନ ହଉଛି ମୋର ଜନ୍ମଦିନ।
ଆଚ୍ଛା ଆଚ୍ଛା।
ତେଣୁ ମୋତେ ଅଧିକା ଯିବାକୁ ଇଚ୍ଛୁକ।
ସେଥିପାଇଁ ଅଧିକ ଯିବାକୁ ବେଶ ବଢ଼ିଆ ଆପଣ ଭଲ ବେଳେ ଜନ୍ମ ହେଇଛନ୍ତି।
ଆଜ୍ଞା ଆଜ୍ଞା ଆପଣ ଜାଣିଛନ୍ତି ମୋର ଗୋଟେ ମାମୁଁ ଅଛନ୍ତି ସିଏମ୍ ସିଏ ହଉଛନ୍ତି ମୋରି ଏଜ ର।
ସିଏ ପୁରୀ ।
ସିଏ ଆଉ ମୁଁ ନୁହେଁ ଯେ
ଆଜ୍ଞା। ।
ତ ଯେତେ ବେଳେ ମୁଣ୍ଡ ମାରେ।
ଭଲ କଥା ।
ମତେ ଜ ଜମା ଭଲ ଲାଗେନି ନା। ମୁଣ୍ତିଆ ମାରିବାକୁ
ଆପଣଙ୍କ କଥା କଟୁଛି ଅଧିକାଂଶ। ହ୍ୟାଲୋ। ହ୍ୟାଲୋ।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
ହ୍ୟାଲୋ।
ଏବେ ସୁବିଲା?
ହ୍ୟାଲୋ। ହଁ ଆପଣଙ୍କର କିଛି କିଛି ଶୁଭୁଛି ପୁଣି କଟି ଯାଉଛି। ହଁ ହଁ।
ତ ମୁଁ କହିଲି କି କଣ ଗୋଟେ କହୁଥିଲି ଭୁଲିଗଲି ଆପଣ କୁହନ୍ତୁ।
ଆପଣ କେବେ ଦିଲ୍ଲୀ ଯାଇଛନ୍ତି?
ଆଜ୍ଞା ଆଜ୍ଞା ମୁଁ ଦିଲ୍ଲୀ ଯାଇଛି। ଆପଣ ଯାଇଛନ୍ତି?
ଆଚ୍ଛା ହଁ ନା ନା କେବେ ଯାଇନି।
ଆଜ୍ଞା ଆଜ୍ଞା ମୁଁ ଦିଲ୍ଲୀ ବି ଯାଇଚି। ଆଉ ବୈଷ୍ଣବ ଦେବୀ ଯାଇଛି। ଦିଲ୍ଲୀରେ ଯୋଉଟା ଅଛି।
ଆଚ୍ଛା ଆଚ୍ଛା।
ଆଜ୍ଞା। ତ ମୁଁ ସେଇଟା ଆଉଥରେ ବି ଯିବାକୁ ଚାହୁଁଛି। ଆଉ ଦିଲ୍ଲୀ ହଉଛି ମୋ ମାମାଙ୍କର ସାଙ୍ଗର ଘର ତ ତେଣୁ ମୁଁ ଦି ତିନି ଥର ତ ଯାଇଛି।
ଆଚ୍ଛା ଆଚ୍ଛା।
ଆଜ୍ଞା
ଆଉ କଣ କୁହନ୍ତୁ? ଭଜନ କିନ୍ତୁ ଏବେ ଯାଏ କରିନାହାନ୍ତି ବହୁତ ଡେରି ହେଇଗଲାଣି। ହ୍ୟାଲୋ ଆରେ ଦ ଦ
ସେଥିପାଇଁ ଆପଣଙ୍କ କଥା ଟା ଶୁଭା ଯାଉନାହିଁ। ହଁ ଆପଣଙ୍କ ଆଡେ ବର୍ଷା ହେଉଛି କି?
ହଁ ବହୁତ ଜୋରରେ ଆପଣଙ୍କ ଆଡେ?
ସେଇଥିପାଇଁ ଆପଣଙ୍କ ଆଡେ ଖାଲି ବର୍ଷା ଶବ୍ଦ ଶୁଭା ଯାଉଛି।
ହଁ ବହୁତ ଜୋରରେ ବର୍ଷା ହେଉଛି ଆଉ କହ ବର୍ଷା ରେ ସେଥିପାଇଁ ଦିନ ହେଇ ହଉଥିବ ଆଉ
ଆଜ୍ଞା ଆଜ୍ଞା ଆମର ବି ଏପଟେ ବର୍ଷା ହେଉଥିଲା ଏବେ କିନ୍ତୁ ଛାଡିଗଲାଣି।
ଆଚ୍ଛା ଆଚ୍ଛା
ଆଜ୍ଞା ଆପଣ ତାହଲେ ଆପଣଙ୍କର ବୋଧେ ଏଟା ଆଜି ଆସିଥିବ ଆଉ ଗୋଟେ ସିଲେକ୍ସନ
ନା ନା ନିଉଜ ରେ ଦେଖଉଛି କି ସେଟା - ଆଉ ଅଲଗା ତାରକୁ ଦଉଛି।
ଆଜ୍ଞା ଆଜ୍ଞା ପ୍ରଥମ ସିଲେକ୍ସନ ଆପଣଙ୍କ କୋଉଠି ଆସିଛି ତାହେଲେ।
ମୋର ଆସିଥିଲା ଶ୍ରୀ ଜୟଦେବ ଆମର ହଂସକଟି ନହରକଣ୍ଟା।
ଆଜ୍ଞା ଆଜ୍ଞା ତାହଲେ ଆପଣ ଏଇ ଭୁବନେଶ୍ୱର ର ପିଲା।
ଆଜ୍ଞା
ଆଜ୍ଞା ଆଜ୍ଞା ତ ମୋର କିଛି କାମ ପଡି ଯାଇଥିବାରୁ ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରୁଅଛି।
ଆଜ୍ଞା ଆଜ୍ଞା
ଜୟ ଜଗନ୍ନାଥ
ଜୟ ଜଗନାଥ